ହ୍ୟାଲୋ
ହଁ ଜୟ ଜଗନ୍ନାଥ ଭାଇ
ଭୟଜୁ ମ
ଆଉ କଣ କରୁଛନ୍ତି ଏଇ ଦଶଟା ଆଚ୍ଛା ଖାଇକି ଏବେ ଉଠଥିଲି ଆଉ
ଓହଁ ମୁଁ ଯାଇଥିଲି ପୁଅ ଏବେ ନେଇକି ଆସଥିଲି ନେଇକି ଆସି ଘରେ ଖାଉଥିଲି ଟିକେ ରୁଟି ଭଜା ଟିକେ ବସିଥି ଆଉ
ଆଉ କଣ ଆଜି ପ୍ଲାନିଂ ଅଛି ଆପଣଙ୍କର
ପ୍ଲାନିଂ କଣ ଜଷ୍ଟ ବାହାରୁଥିଲି ଏବେ କିନ୍ତୁ ଦେଖିଲା ବେଳକୁ ବର୍ଷା ଟିକେ ଷ୍ଟାର୍ଟ ହେଲା ତ
ଆଚ୍ଛା ଆଚ୍ଛା
ସେଥିପାଇଁ ଟିକଏ ଗୋଦାମକୁ ଟିକ ଯାଇଥାନ୍ତି ସେଚୁ ପର ଦିନ ମାଲ କାଲି ଖୋଲା ହେଇଥିଲା କିଛି ମାଲ ଆସୁଥିଲା ତ ସେଥିପାଇଁ
କଟକରୁ ନାଇଁ ଆମର କାଲକାତାରେ ର ଅସଛି
ନାଇଁ ନାଇଁ ମୋର ଅହମଦାବାଦ ର ମାଲ ଦେଲା
ଓୋ ଯେଉ ଇଏ ଡେକୋରେଟ୍ୋଟ ଜିନଷ ଗୁଡ଼ା ନାଇଁ
ହଁ ହଁ ହଁ ଲୁହା ଆଇଟମ୍ ତ ମୁଁ ଏଠି ଲୋକାଲରେ ବନଉଛି
ଆଜ୍ଞା କଣ ତ ସେଟା ଶସ୍ତା ପଡିଥିବ ଆଲୁଲା ଷ୍ଟରେ ଯେହେତୁ ପାଖରେ
ହଁ ନାାଇ ନାଇଁ ଲୁହା ଆଇଟମ ଏଇଠି ଏଇଠି ହିଁ ବନେଇବା ପଡିବ କାହିଁକି ସେପଟୁ ଆସିଲେ ଟ୍ରା ୋଟଟିଂ ତ ବହୁ କହିଉ ନା
ଆଚ୍ଛା ଆଚ୍ଛା ଆଚଛା
ଆଉ ସୋପିସ୍ ଆଇଟମ ତ ସିଆଡୁ ଆଣିବା ପଡିବ କାହିଁକି ଏଠି ସେମିତି ଅଛି ମାନେ ଏଠି କିନ୍ତୁ ଯାହା ରେଟ୍ ଅଛିିବ ସେ ଟିୱର୍ କ୍ଵାଲିଟିରେ ଟିକେ ଫରକ ରହିବ ଯାହାବି।
ହଁ ନିଶ୍ଚୟ ନିଶ୍ଚୟ।
ତ ସେଥି ପାଇଁ
ସେଇଟା ବି ସେ ବାହାର ଜିନିଷଟା ବି ଟିକେ ଗ୍ଲେଜ ରହିବ ଆମ ଓଡ଼ିଶା ମାଲ ଅପେକ୍ଷା।
ହଁ ହଁ ହଁ ହଁ। କାହିକିଁ ନା ମୁଁ ଫାଷ୍ଟ ଯେତେବେଳେ ଆଣିଥିଲି ଅହମଦାବାଦ ରୁ ଆଣିଥିଲି। ଜୟପୁର ରୁ କିଛି ମାଲ ଆଣିଥିଲି ରାଜସ୍ଥାନ ଜୟପୁର ରୁ ତାପରେ ଦିଲ୍ଲୀରୁୁ କିଛି ମାଲ ର୍କେଟିଂ ହେଇଥିଲା କାହିଁକିନା ଦିଲ୍ଲୀରେ ଆମର ସବୁ ଛଅ ମାସରେ ଥରେ ଗୋଟେ ଏକ୍ସପୋ ହୁଏ ମାନେ ହଉ। ପୁରା ଇଣ୍ଡିଆ ସାରା ଯେତିକି ମାନେ ଇଣ୍ଡିଆ ସାରା କଣ ବାହାରୁ ବି ଲୋକ ଆସନ୍ତି। ମାନେ ପ୍ରଗତି ମଇଦାନ ଗୋଟେ ବହୁତ ବଡ଼ ଜାଗାଥ୍ରୁ ରେ
ଆଜ୍ଞା।
ପାଖାପାଖି କିଛି ନହେଲେ ବି ସେଟା ହବ ପଚାଶ ଏକର ଭଳିଆ ଖଣ୍ଡେ ଜାଗା ହବ ସେତେ ବଡ଼ ଜାଗାରେ ଗୋଟେ
ଇଏ କରାହୁଏ। ଏକ୍ସପୋ ହୁଏ ସବୁ ମାନେ ଆଜ୍ଞା।
ଯୋଉ ଆପଣଙ୍କର ଯୋଉ ଇଏ ଡେ କୋରସନ୍ ଯାଇକିନା କରୁଛନ୍ତି ନା କଣ କେମତି କଲ୍ ଆପଣଙ୍କର କେମିତି ସେଟା ଆସୁଛି
ଅ ଦେଖନ୍ତୁ ଡାଇରେକ୍ଟ କଣ୍ଟାକ୍ଟ କରୁଥିଲୁ କିଛି ଜଣଙ୍କୁ ଆମେ ଅ କାମରେ ବି ଲଗେଇଛୁ ଯୋଉ ଅଛି ବି। ସିଏ ଆ ବୁକିଂ କୁ ଯାଇକି ଟୁର ଥାଏ କୋଉଠୁ ଆମର ଏଇଠି ଗୋଟେ ଷ୍ଟେଟ ଅଫିସ ଅଛି। ସେଠି ତାଙ୍କର ଯେତେବେଳେ। ମାନେ ମଣ୍ଡପ ଯୋଉ ଯୋଉଠି ଅଛି ସେ ସେଠି ତାଙ୍କର ଯେତେବେଳେ କଲ୍ ଆସିଥାଏ ନା।
ଆଜ୍ଞା।
ତାଙ୍କଠୁ ବି କିଛିଟା କେସ୍ ଉଠାଏ।
ଆଚ୍ଛା ଆଚ୍ଛା।
ପ୍ଲସ କିଛିଟା ଡାଇରେକ୍ଟ କଣ୍ଟାକ୍ କରନ୍ତି କାହିଁକି ଯେହେତୁ ପୁରୁଣା ହେଇଗଲୁଣୁ ଟିକେ। ପାଞ୍ଚ ସାତ ବର୍ଷ ହେଇ ଗଲାଣି ତ ତ କିଛି ଯୋଉମାନେ ଜାଣିଛନ୍ତି ସେମାନେ କରୁଛନ୍ତି ନହେଲେ ଚିହ୍ନା ପରରିଚୟରେ ଯଦି କାହାର ହଉଛି।
ଆଜ୍ଞା।
ସେମାନେ ଗୋଟେରୁୁ ଗୋଟେ ଏମିତି ଜଣାଶୁଣାରେ ବି କରୁଛନ୍ତି।
ଆଜ୍ଞା।
ଇଏ ସେଇଭଳିଆ।
ନାଇଁ ଆପଣ ମୋବାଇଲରେ ପଠେଇଲେ ଦେଖଥିଲେ ତ କିନ୍ତୁ ବହୁତ ଭଲ ଲାଗୁଥିଲା ମତେ ସେଟା ଦେଖିବା ପାଇଁ।
ସେଦିନ ସେଇ ସେ ସେଇଠି କାମ ଚାଲୁ।
ଆଜ୍ଞା ଏ ବଡ଼ ବଡ଼ ଷ୍ଟେଜ୍ ଗୁଡ଼ା କରୁଛନ୍ତି ନା ଆପଣ ଇଏ ବାହାଘରିଆ ଫାହାଘର ବି ଗୋଟା ଡେକୋରେସନ୍ କରୁଛନ୍ତି।
ଏଇଟା ତ ବାହାଘରିଆ ବର୍ତ୍ତମାନ ଏଇଟା ରିସେପ୍ସନ ପଡ଼ିଥିଲା ନା।
ଆଚ୍ଛା ଆଚ୍ଛା ରିସେପ୍ସନ ର ଟୋଟାଲ ଆପଣ ଇଏ କରିଦଉଛନ୍ତି। ଫୁଲ୍ ଫୁଲଠୁ ବୁ ବୁକ୍ ବୁକ୍ ବୁକେ ପର୍ଯ୍ୟନ୍ତ ଆପଣଙ୍କର ସବୁ ଇଏ ହାତରେ।
ଖାଲି ଲାଇଟ୍ ଟା ମୋର ନାହିଁ।
ଆଚ୍ଛା ଆଚ୍ଛା।
ଲାଇଟ ଟା ଆଉ ଗୋଟେ ବେଟକୁ ଦଉଛି ମାନେ ମୋରି ସାଙ୍ଗଟେ ଗୋଟେ ଅଛି ତ। ମାନେ ଏତେ ଜିନିଷ ସବୁ ଜିନିଷ କଲା ବେଳକୁ ମାନେ ଯୋଗେଇ ପାରିବାର ଅଛି ନାଁ।
ଏକୁଟିଆ ଲୋକ ବି ଇଏ ଫେରେ ଯେତିକି ସାମାନ ବଢ଼ିବ ସେତିକି ପ୍ରେସର ବି ବଢ଼ିବ ଆପଣଙ୍କର।
ହଁ କାହିଁକି ନା ସେ ସେଇ ହିସାବରେ ମାନେ ଲାଇଟ୍ ବାଲା ଆସି ଫୁଲ ଲଗେଇ ପାରିବେନି ଲଗେଇ ପାରିବେ କିନ୍ତୁ ସେ ଫିନିସିଂ ଆସିବନି। କାହିଁକି ନା ଫୁଲ ମିସ୍ତ୍ରୀ ଅଲଗା। ହଁ ଫୁଲୋ ମିସ୍ତ୍ରୀ ଅଲଗା, ଲାଇଟ୍ ମିସ୍ତ୍ରୀ ଅଲଗା ହଁ ତ ସେଥିପାଇଁ। ତାର ଗ୍ରୀଡ ବନ୍ଧୀୟା ଲୋକ ଅଲଗା, ବାଉଁଶ ପୋତୀୟା ଅଲଗା।
ଆଜ୍ଞା
ବାଉଁଶ ପୋତିଲାବାଲାକୁ କହିବେ ଫୁଲ ଟାଙ୍ଗିଦେ,
ଠିକ ଠିକ ଠିକ କଥା କହିଲେ ଆପଣ।
ମାନେ ଯାହା ଯିଏ ଯୋଉଟା ସ୍ପେଶାଲଇଂ ଅଛି। ଖୁସି ହିସାବରେ ଆଉ ମେନ୍ ହେଲା କଣ ହଁ କାହିଁନା ତାଙ୍କ ତାଙ୍କୁ ତାଙ୍କୁ କାମଟା ଶିଖେଇବାକୁ ଏଇନା ପଡିବନି କାହିଁକିନା ସେମାନେ ରହିଆସିଥିବେ। ବହୁ ଦିନ ବହୁତ ଦିନ ହେଲାଣି ତ ସିଏ କଣ ଧଡ୍ ଧାଡ ହୁଁ ସେ ତାଙ୍କୁ କହିଦେଲେ ସେ ତାଙ୍କର ଲଗେଇଦେବେ ଆଉ ତମେ ଯଦି ଲାଇଟ୍ ପିଲା କୁ କହିବ ସିଏ କହିବ ଭାଇ କୋଉଠି ଲଗେଇବି? ଆଉ ମୁଁ ଯଦି ତତେ ଜଣେଇବି କୋଉଠି ଲଗେଇବୁ ତାହେଲେ ମୁଁ ତ ପ୍ରତିଦିନ ଠିଆ ହେଇକି ରହିବି ଆଉ ମୁଁ ତୋତେ କାଇଁ ରଖିବି?
ମାନେ ଯେ ଯାହା କାମ ଯିଏ କଲେ ଠିକ ରହିବ।
ହଁ ମାନେ ଜଲଦି ଜଲଦି ହେଇଯିବ ଆଉ ବତେଇବାକୁ ପଡ଼ିବନି, ଖାଲି ଥରେ ବୁଝେଇଲେ ସେତେବେଳେ ଯେମିତି ମାନେ କାମ ହବାର ଅଛି ଏଇଠି ଏଇଠି ଲାଗିବ। ହଁ କିଛିଟା ଫିନିସିଂରେ ଏପଟ ସେପଟ ହେଇପାରେ ସେଇଟା ପରେ ଆସିକି ଆମେ ଦେଖିଦଉ। ଯେ ଏଇଟା ନାଇଁ ଏଠି ଲାଗିବାର ନଥିଲା ଏଠୁ କାଢି ସେପଟେ ଲଗେଇଦେ।
ୱାନ୍ ଇୟରରେ ଆପଣଙ୍କର କେତେ ରହୁଛି ମାନେ ଯାଇଜୁଆ କରିକି ସବୁ ଆପଣଙ୍କର?
ସେମିତି ଭାଇ ହେଣ୍ଡ ଟୁ ମାଉଥ ଚାଲିଛି।
ଆଚ୍ଛା ସେମାନେ ମାନେ ଲେନ ଦେନ ଟା ତ ଚାଲୁଥିବ ସେମିତି ଆପଣଙ୍କର ଗୋଟେ ଗୋଟେ କ୍ୟାଲକୁଲେଶନ କରିଥିବେ?
ବରଂ ଦେଖ ଆମର ଚାରି ମାସ କାମ
ଆଜ୍ଞା।
ଆଠ ମାସ ଖାଇ
ଆଜ୍ଞା, ତ ବାହାଘର ସିଯିନରେ ଯାହା ଆପଣଙ୍କର ଇଏ ଏତିକି ଯାହା ଖାଲି।
ହଁ ମାନେ ଏବେ କଣ ଧୀରେ ଧୀରେ କଣ ଜନ୍ମଦିନ ଫନ୍ମଦିନ ଏମିତି କିଛିଦିନ ଷ୍ଟାର୍ଟ ହେଲାନି ଯେହେତୁ
ଆପଣ ଦେଖୁ ଦେଖନ୍ତୁ ଉ ବାହାଘର ଟା ବି ଏମିତି ଗୋଟେ ଜିନିଷ ହେଇଗଲାଣି ଏବେ ମାନେ ଯୋଉଥିରୁ ପ୍ରକୁତରେ ବାହାଘର ନାହିଁ ସେଇ ଅନୁସାରେ ବାହାଘର ହେଲାଣି ଏଥର।
ହଁ ହଁ ନାଇଁ ସେତ ସତ କଥା। ମାନେ ବୋଲି ନାହିଁ ଯେ ମାନେ କ ଯାହାହେଲେ ବି ଦଶ ବାରଟା ସେମିତି
ହଁ ନାଇଁ ଆପଣଙ୍କର ସବୁ ପିଲାଙ୍କୁ ତାହେଲ କିଛି ରଖୁଥିବେ ନା ରହୁଥିବେ ନା?
ହଁ ଆଉ ନ ରଖିଲେ ବେପାର କେମିତି ବଢ଼ିଚାଲିବ?
ଆଜ୍ଞା ଆଜ୍ଞା ଆଜ୍ଞା ନିହାତି ସେଇଟା ଯୋଗୁଁ ତ ସସ୍ଥା ଚାଲିଛି। ନିଜ ପେଟ ପାଟଣାକୁ ଇଏ କରିକି। ଏଇ ମାନେ ପେଟକୁ ଭୋକ ମାନେ କୁହନ୍ତିନି ପେଟରେ ଭୋକ ମୁହଁକୁ ଲାଜ କଲେ କିଛି ଫାଇଦା ନାହିଁ ବରଂ ନିଜେ ଉପାସେ ଉପାସେ ନିଜେ ଉପାସରେ ରହିବେ।
ହୁଁ, ଆ ଚାଲୁ।
ହଉ ଠାକୁରଙ୍କ ଦୟାରୁ ଯାହା ଚାଲିଛି ଆପଣଙ୍କର।
ହଁ ଚାଲିଛି ସେମିତି କିଛି। ଇଏ ହେଇନି କିନ୍ତୁ ମେନ୍ କଣ ଆମେ ଇନଭେଟେରି ବଢେଇଦଉୁ। ମାନେ ଯେମିତି ଏଇ ଏଇ ବର୍ଷ କାମ ହେଲା।
ଆଜ୍ଞା।
ଓହୋ ଯେମିତି ଅଗଷ୍ଟରେ ଏବେ ମାଲ କିଣିବାକୁଚ
ଆଚ୍ଛା ଆଚ୍ଛା
କି ସେ ପଇସା ରଖୁଛନ୍ତି ତ ମାଲ ତାକୁ ବଢେଇ ପାରିବି ନା ଅପଡେଟ୍ କରିବାକୁ ପଡିବ ସବୁ ବଧ କି ଟିକେ
ଆଜ୍ଞା ମାନେ ଏଇଟା ଗୋଟୋେ କଥା ଆପଣ ମାନେ ମୁଁ ପ ସାରିବା ପାଇଁ ଚାହୁଁଛି ଯେ ଆପଣଙ୍କର ଅଁ, ପ୍ରତ୍ୟେକ ବର୍ଷ ଗୋଟେ ଗୋଟେ ଡିଜାଇନ୍ ଆସିଥିବେ ତ ଆପଣ ନିଜେ ଜାଣିଥିବେ? ସେ ସେ ସେଇ ସେଇ ଜିନିଷ ଟା ବି ଆପଣ ଟାଲି କରି ଆଣିବା ପାଇଁ ପଡୁଥିବ ନାଇଁ?
ହଁ ସେ ଥିବେ ହଁ ତ ସେ ଏବେ ନ ହଉ ଯେତିକି ଏବେ ବଞ୍ଚୁଚି ବଞ୍ଚି ଯାଉ। କିନ୍ତୁ ଆଗ ପଇସା ତ ପାଉଛି କଣ ମାଲ କିଣିବା
ଆଜ୍ଞା।
ମାନେ ସେଇଥିରୁ ଆଗକୁ ବଢି ବଢି ଚାଲୁ। ମାଲ ବନି ବନି ଚାଲୁ। ସେ ଧୀରେ ଧୀରେ ଆସ ଥିବ କେବେ କାହିଁକି ନା ଏବେ କଣ ଅ, ଯଦି ବଡ ବଡ କାମ ହଉଛି। ଦିଟା ରୁ ତିନିଟା ଆମେ କରିପାରୁଛୁ।
ଆଚ୍ଛା, ଆଚ୍ଛା।
ମାନେ ଗୋଟେ ଦିନରେ ବି ଦିଟା କାମ ହେଇପାରିବ। ବଡ ବଡ କାମ
ଆଜ୍ଞା।
ଛୋଟ ତ ଏମିତି ବହୁତ ଗୁଡା ହେଇପାରିବ। କିନ୍ତୁ ବଡ କାମ କଲେ ଦିଟା ହିଁ ହେଇପାରିବ। ଯେ ମାଲ ଧୀରେ ଧୀରେ ବଢି ବଢି ଚାଲେ କଣ ଏକାଥରେ ଯଦି ଚାଟା ପାନ୍ସଟା ବି କଲ୍ ଆସିଲେ ବି ଚାରି ପାନ୍ସଟା ସାଇଟ୍ ରୁ ପିଲା କରିପାରିବେ। ତ ଏ ମେଣ୍ଟ୍ରି ଯେହେତୁ ଏ ମୋର ଏବେ ସାତ ବର୍ଷ ହେଇଛି। କାଇଁନା ପା ତ ଦି ବର୍ଷ ତ ଏମତି ଆ, ମାନେ ଟୁକୁରା ମୁକୁରା ବି ଚାଲଲା।
ଆଜ୍ଞା।
ତାପରେ ଧୀରେ ଧୀରେ ଏବେ ଟିକେ ଲାଇନ୍ ଅପ୍ ଧରିଛି।
ଆଜ୍ଞା।
ତ ଯେହେତୁ ଲ-ସଜିନ୍ ଟାଇମ୍ ରେ କଣ ଗୋଟେ କଲ୍ ଦିଟା କଲ୍ ହେଇଗଲା ବେଳକୁ ତ ମାଲ ପୁରୁଣା ମାଲ ବି ଏତେ ଲଗେଇ ହବନି ନା ସମସ୍ତିଙ୍କି ନୂଆ ଡିଜାଇନ୍ ଦରକାର। ପୁରୁଣା ମାଲ ସାଙ୍ଗରେ ନୂଆ ମାଲ କିଛି ଲଗେଇଲେ ସେଟାକୁ ଆପଣ
ହଁ, ହଁ। ଏ ନହେଲେ ପୁରା ନୂଆ ମାଲ ଯଦି ଦେଇଦେବେ ବି ସେଟା ବି ହବନି।
ହଁ, ହଁ। ଆଜ୍ଞା ମାନେ ମାଏ ଯୋଉ ରେଟେ ମୁଁ କହୁଚ ସପୋଜ୍ ଧର ଚାରଟା କଲ୍ ଧଇଲେ ଆପଣ ଚାଟା କଲ୍ ରୁ ଜଣଙ୍କୁ ନୂଆ ସେଟ୍ ଦେଇଦେଲେ। ଜଣଙ୍କୁ ଓ ଟିକେ ପୁଣା ଦେଇଦେଲେ ସେଟା
ଅ, ଏବେ ଧରି ପାରୁନି। ଏ ମୁଁ ପୁରା ଯଦି ବଡରେ ହେନେ ଧରି ପାରିବିନି।
ନାଇଁ ନାଇଁ ମୁଁ ଆପଣଙ୍କୁ ସପୋଜ୍ କହୁଛି ଏଇ କଥା ଟା। ଯଦି ଚାଟା ଆପଣଙ୍କ ଧଇଲେ ଏନ୍ ଯା ଟିକି ଇନ୍ ଯୋଉଠିକି ମାନେ ନୂଆ ମାଲ ଦେବେ ତାଙ୍କ ଟିକେ ଅଧାୟ ମାନେ ଅଧିକ ରେଟେ। ଆଉ ଯଦି ଟିକେ ଇଏ ବାଲା ଟିକେ କମ୍ ରେଟେ? ହଁ, ହଁ, ଇଏ ତ ବେପା ଏ, ଏ, ଏଇଟା ତ ବେ ପାରାଟ୍ରିକ୍ ଆଜ୍ଞା ନା?
ହଁ, ହଁ, ଫଟୋ କାମ ଯଦି ଅଛି, ଫଟୋ କାମ ଯଦି ଅଛି ନୂଆ ମାଲ ଦେଖେଇକି ହିଁ ମାନେ ସେ ଚାକରି ସାମ୍ନାରେ ବୋ-ଜରି ଫଡା ହବ। ତ ସିଏ ବି ଜାଣିଲେ ଯେ ହଁ ନୂଆ ମାଲ ଲାଗିଲା।
ଆଜ୍ଞା, ଆଜ୍ଞା।
ତ ପଇସା ଟା ସେଇ ହିସାବରେ ଦେବେ ନା।
ତାପରେ ବି ସେଠିକି ଯୋଉ ମୋର ଧର ସ ମୁଁ ଉଁ, ଅ, ରିପିଆର ଏଇ ସନକୁ ଯୋଉଠୁ ବାହାରିଆ ଲୋକ ଆସିଥିବେ ସିଏ ବି ଦେଖିବେ ଯେମତି ସଜା ହେଇଛି। ମାନେ ସିଏ ବି କଣ୍ଟ୍ରାକ୍ଟ ରେ ଆସିବେ ଆପଣଙ୍କର। ଯେ ମୁଁ ଏଇ ଏଇ ଜିନିଷ ଟା କଣ୍ଟାକ୍ଟ କଲେ ଆଉ ଜିନିଷ ମୁଁ ନ- ନେଇକି ଲଗେଇ ପାରିବି କି ମୁଁ କରିପାରିବି।
ତ ଆମର ସେଥିପାଇଁ ଗୋଟେ ବୋ- ବୋର୍ଡ ବି ଲାଗେ ସେଠି ପାର୍ଟିରେ। ଅ, ଯୋଉମାନେ ନମ୍ବର୍ ରଖିବାର ଅଛି ନମ୍ବର୍ ରଖନ୍ତି। ନହେଲେ ଉଁ, ଯାହାର ଇଏ ଥାଏ ତାକୁ ପଚାରିକି କରନ୍ତି ସେଇଭଳିଆ ଉ
ଆମର ଗାଁରେ ସତି ଟେଣ୍ଟ ହାଉସ ଅଛି ସେ ଗାଁ ବାହାରୁକୁ ଗଲେ ବି ସେମିତି ତାଙ୍କଠିକି ବି କଲ ଫଲ ଆସୁଛି ମାମା ମାମାଙ୍କର ଜଣେ ଅଛି ସେମିତି ଏଇଭଳିଆ ଆଉ ମୁଁ ତାଙ୍କୁ ଟିକେ ଟିକେ ମାନେ ଜାଣିଛି ସେତିକି ଆପଣ
ହଁ ହଁ ହଁ ନା ମଝିରେ ଗୋଟେ ଆସିଥିଲା ଗୋଟେ ବଡ କାମଟେ ଆସିଥିଲା ଆପଣଙ୍କର ତାଲଚରରେ ଗୋଟେ ଏମିଲି କିଛି ମାନେ ଏଇଟା ଗଲା ବର୍ଷ ଆସିଥିଲା ଅ ଏଠିକାର ଗୋଟେ ପାର୍ଟି କରିବାର ଥିଲା ଅକ୍ଚୁଆଲି ସେ ଯିଏ ବହୁତ ବଡ କାମ ଥିଲା ମାନେ ସେଟା ପାଖାକି ଦି ଏକରରେ କାମ ହବାର ଥିଲା
ଆଜ୍ଞା
ଆମେ କାମ ଧରିଥିଲୁ ମାନେ ଯୋଉ ରେକଡରେ ଆଣିଥିଲା କାମ ଟା ଇା ମାନେ ଏକାତ କରିପାରିବନି କହିକି ଦି ତିନି ଜଣ ମିଶିକି ଆମେ କରିବାର ଥିଲା କିନ୍ତୁ ସେଟା ବୋଧେ ରେଟ୍ ଫାଇନାଲ ହେଇ ପାରିଲାନି ସେଟା ପାଖାପାଖି ଦିଆ ହେଇଥିଲା ବୋଧେ ଆଚ୍ଛା ଭାଇ ମୁଁ ଆପଣଙ୍କୁ କରୁଛି
ଆଜ୍ଞା ଆଜ୍ଞା ଜୟ ଜଗନ୍ନାଥ
ଜୟ ଜ